ଓ ହ ହୁଁ ହଁ ନମସ୍କାର ଆଜ୍ଞା ଆପଣଙ୍କ ଆବାଜ ବହୁତ ସୁନ୍ଦର ଭାବରେ ଆସିଛି ମୋ ପାଖକୁ।
ଓହୋ ହୋ ସେଇଟା ବି ଏବେ ତ ଏବେ ଆପଣ ତ ଯୋଉ ପରା ଯୋଉ ଭଳିଆ ହଉଛି। ମାନେ ଆପଣ ସେ ଭଲରେ ଅ ସନା ନାଇଁ ଖେଳାଲି
ଭଲରେ ତ ଅଛି ହେଲେ ସନ୍ଧ୍ୟା ସମୟରେ ଯେଉଁ ଶୋଇକି ଉଠିଲା ବଲେ ବହୁତ ଦୁର୍ବଳ ଲାଗୁଛି ଆଉ ସତ କହିବାକୁ ଗଲେ ଖାଇ ଖାଇକି ନ ଶୋଇଲେ ଦେହଟା ମାନେ ଭଲ ଲାଗୁନି ଆଉ
ମନ ବି ଭଲ ଲାଗୁନି ଆଜ୍ଞା ଆଜ୍ଞା ମାନେ କହିଲେ ଯାହା କଲେ କି ଯୋଉଭଳିଆ ଖରା ବି ହଉଛି ନା ତୋ ମାନେ ମାନେ ଏକରେ ଫୁଲର ହାବା ଯୋଉ ଲାଗୁଛିକି ସେରା ଦେହକୁ ବି ଆହୁରି ମାନେ ଦୁର୍ବଳ ବି କରିଦଉଛି କୁଆଡେ। ଥଣ୍ଡା ଲାଗୁଛି ହେଲେ ଦୁର୍ବଳ ସେଇଟାବିି ଟିକେ କରିଦଉଛି। ଥଣ୍ଡା
ଆଜ୍ଞା ଆଜ୍ଞା
ଆପଣଙ୍କ ପାଗେ ପାଖା ପାାଖିରେ କୌଣସି ଡ୍ୟାମ ଫ୍ୟାମ କିଛି ଆପଣ କୋଉଠି ଡ୍ୟାମ
ପାଖରେ ସୁକ୍ତାଲିଡ୍ୟାମ ବୋଲି ଗୋଟେ ଅଛି ଆପଣ ଜାଇଛ
ଆଜ୍ଞା ନା ନା ମୁଁ ସେ ଶୁକ୍ତାଲି ଡ୍ୟାମ ବି ଯାଏନି ଆପ କଣ ଯାଇଛନ୍ତି।
ଓ ହ ମ କହିବା ଟା ସେମତି ସେମତି ତ କିଛି ନାହିଁ ଆଜ୍ଞା ମୁଁ ଯାଇଛି
ହଁ କାହିଁକି ଏବେ ତ ନୂଆ ନୂଆ ତ ଏ ସେଟ ଡ୍ୟାମ ବୋଧେ ଖୋଲିଚି ନା କଣ।
ହଁ ହଁ ଏବେ ନୂଆ ନୂଆ କରୁଚି ମାନେ ତିଆରି କରୁଛନ୍ତି ହେଲେ ଭଲ ମାନେ ପାଣି ଯାକ ଛାଡ଼ି ଦେଇଛନ୍ତି କାହିଁକିନା ମାନେ ସେ ପାଣି ଶୁଖିଲେ ତ ସବୁ କିଛି କାମ କରିପାରିବେ କେମିତି ପ୍ରୋଜେକ୍ଟ ୱାର୍କ ସେଇଟା ବି ଗୋଟିଏ।
ହଁ ହଁ ହଁ ତ ସେଇ ସେଇ ଡ୍ୟାମ ରେ ବି ପାଣି ବ୍ୟ ସେ ଯୋଉ ଷ୍ଟୋରକରି ରଖିଲେ ସେଇଗୁୁ ତାପରେ କାହିଁନା ସେ ଯ ମୋ ହିସାବରେ ଯାହା ଲାଗୁଛି ଯୋଉ ପାଣି ଯୋଉ ଆମ ଯୋଉ ଭୂତଳ ପାଣି ଯୋଉ ନାଇଁ ଜମି ଜମା ଯୋଉ ଇଏ ଆମର ଯୋଉ ଭୁତଳ ପାଣି ୟୁଜ୍ କରିଦଉଛନ୍ତି ତାକୁ ଟିକେ ବଢେଇବା ପାଇଁ ସେ ଡ୍ୟାମ ଫ୍ୟାମ ବନେଇଛନ୍ତି ପୁରା ଆଉ।
ଆଜ୍ଞା ଆଜ୍ଞା ହଁ
ସେଇଟା ପୁଣି ଜମରେ ଟିକେ ଯିବା ପାଇଁ
ହଁ ହୁଁ ହୁଁ କାହିଁକି ନା ଆମ ଏଇ ଏରିଆ ମଧ୍ୟ ବହୁତ ଚାଷ କରନ୍ତି ସେଥିପାଇଁ ଆଜ୍ଞା।
ଆଜ୍ଞା ଆଜ୍ଞା ଆଉ କେନାଲ ଫେନାଲ ବି ଥିବ ଆପଣ ସେପଟ ସାଡରେ।
ନା ନା ମୁଁ ଯୋଉପଟେ ରହୁଛି ସେପଟେ କେନାଲ ହିଁ ଆସୁନି ଆମ ଇଆଡେ ପି ଏଚ ପାଣି ସପ୍ଲାଏ ହଉଛି।
ଓ ଆଚ୍ଛା ଆଚ୍ଛା ଅ ହଁ ମାନେ ପାଇପ ଲାଇନ୍ ପାଣି ସବୁ ଆସିବ ଦେଓ
ଆଜ୍ଞା ଆଜ୍ଞା ଆପଣ ଆଡ଼େ କଉ କେନା କେନାଲ ନା କଣ ଅଛି କି?
ହଁ ଆମର ଆଡେ କେନାଲ ଫେନାଲ ଅଛି। ସେଠି କେନାଲର ପାଣି ଫାଣି ଆସିୁଛି। ଏଉ ଧାରେ ପାଣି ନେଇଁ କି ନା ଚାଷ ଜମିରେ ପ
ଆମ ଆମ ଏଠି ତ ନାହିଁ ମୁଁ ଯୋଉ ଯୋଉ ସେଠି ଗାଁ ରେ ରହେ।ଆମ ଗାଁ ରେ ମଧ୍ୟ ସେମିତି କିଛି ନାହିଁ। କାହିଁକି ନା ସେଠି ଗାଁ ଯାକରେ ଯୋଉ କୂଅ ଏସବୁ ବନ୍ଧ, ନଦୀ ତ ଥାଏ ଆପଣ ଜାଣିଛନ୍ତି। ସେଟୁ ପାଣିଟା ସପ୍ଲାଏ ହେଇଯାଏ। ହେଲେ ଯୋଉ-ଉ-ଉ ମୋ ମାମୁଁ ଗାଁ ଅଛି ସେଇଠି ଏମିତି ପାଣି ସପ୍ଲାଏ ପାଇଁ ନାଇଁକି ଜମି ଜାଗାରେ ଗୋଟେ ଗୋଟେ ପାଇପ ଲାଗିଥିବ।ବଲେ ସେ ଉପରଠୁ ପାଣି ପଡୁଥିବ।ଆଉ ଗୋଟେ ସେ ମାନେ ଗୋଟେ ଦେଖିଥିବେ ଯୋଉ ଚାରିଟା ଆଡେ-ଏ-ଏ ଚାରିଟା ନା ଗୋଟେ ଥିବ ଏମିତି ଯେଉଁ ପାଣି ଧାନକୁ ଛିଞ୍ଚିଡ଼େଇବା ପାଇଁ ଏମିତି ଧାନକୁ ପାଣି ଯିବ ସେ ଚାଲୁ ଚଲେଇଲେ
ହଁ ସେମାନେ ସେଇ ଯୋଉ ପୁରା ଯୋଉ ନାଳ କରିକିନା ସେଠି ପାଣି ପାଣି ଯାଏ କରାଯାଏ
ଆଜ୍ଞା ଆଜ୍ଞା ହଁ ସ୍ପ୍ରେ। ନା ନା ହ୍ୟାଣ୍ଡ ସ୍ପ୍ରେ ନାହିଁ ଗୋଟେ ଏମତି ଟିକେ ଉଠିଥିବ ଉପରକୁ ଆଉ ସେଠି ପାଣି ଉପ ଏମିତି ଯାଉଥିବ ମାନେ ଝିଞ୍ଚି ହଉଥିବ
ହଁ ହଁ ସେ ରେ ବି କଲେ ବି ବଢିଆ ପୁରା
ଆଜ୍ଞା ଆଜ୍ଞା।
ଏବେ ତ ମୁଁ ତ ଏବେ ଖରା ଏବେ କମେଇ ଆସିଲାଣି ବି ଭାବୁଛି ବି କୁଆଡେ ବି ବୁଲି ଯିବା ପାଇଁ
ହୁଁ ଏବେ ଏବେ ଯାଆ ତୁଣି ମୁଁ ଅପେକ୍ଷା କହିବାକୁ ଗଲେ ଅ ଅଗଷ୍ଟ ସେପ୍ଟେମ୍ବରରେ ବୁଲାବୁଲି କରିବାଟା ବହୁତ ବଢିଆ ଆଞା। ହ୍ୟାଲୋ ହଁ ମାନେ ଅଗଷ୍ଟ ସେ ସେପ୍ଟେମ୍ବରରେ ଯିବାଟା ବହୁତ ବଢ଼ିଆ କହୁଛି।
ଓ ହୋ ହୋ ହଁ ହଁ ।
ବୁଲାବୁଲି କରିବାକୁ ଗଲେ। କାହିଁକି ନା ଖରା ନଥିବ ବର୍ଷା ଥିବ ଆପଣ କେବେ ଏ-ଏ-ଏ ଏ ମାନେ ଯେଉଁ ଭବାନୀପାଟଣା ନାହିଁ ହଁ କଲାହାଣ୍ଡି ଯିବା ରା ଥରେ ଦେଖିଛନ୍ତି କୋ ବେଲଗାଁ ବ୍ରିଜ ଟା ଗୋଟେ ଅଛି ଶୁଣିଛନ୍ତି ସେଠି ଜାଗା।
ହଁ ହଁ ହଁ ମୁଁ ବେଲଗାଁ ବ୍ରିଜ ବି ଯାଇଥିଲି।ସେଇଠି ମାନେ ଗୋଟେ ପାହାଡ ଗୋଟେ ଅଛି। ପାହାଡ ସେ ଯୋଉ ରାସ୍ତା ଯୋଉ ଭଳି ଟନ ବେଳା ଅଛି ସେଇଟା ବହୁତ ବଢିଆ ଲାଗିଥିଲା।
ହଁ ଆଜ୍ଞା ହଁ।
ବେଲଗାଁ ବ୍ରିଜ ଆଉ ବେଲଗାଁ ବ୍ରିଜ ପାଖରେ ସେପଟେ ଗୋଟେ ଢାବା ଅଛି ଢାବାରେ ବି ଆମ ଢାବା ସେଇଠି ଖାଇଛ ଢାବାରେ।
ହଁ ଆଜ୍ଞା ହଁ ମାନେ ଆମ ଫ୍ୟାମିଲି ସହିତ ଢାବା ବହୁତ ଥର ଯାଇଛି ସେଠରେ ଖାଇବା ବହୁତ ବଢ଼ିଆ ଟେଷ୍ଟି ଥାଏ। ସ୍ୱାଦ ଥାଏ ଆପଣ ଖାଇଥିବେ ନିଶ୍ଚୟ।
ହଁ ମୁଁ ସେଇଠି ମାନେ ଯାହା ଟିକେ ରାତି ଟାଇମରେ ମୁଁ ଖାଇଥିଲି ନାନ ଫାନ ସବୁ ଖାଇଥିଲି ପୁରା ଆଉ ସେ ସେ ସବୁ ଖାଦ୍ୟ ଯୋଉ ଯାହା ମିଳୁଥାଏ ପରା ତଡକା ଫଡକା ଚିକେନ ଫିକେନ ସବୁ ସେ ରୁଟି ଟିକେ ହେଇଥିଲା।
ଆଜ୍ଞା ଆଜ୍ଞା ସେ। ର ନାନ ବହୁତ ବଡ ମାନେ କଣ।
ଖାଇବା ଶୁଣିଲା ବଳୁ ଖାଇବା କହିଲ ବେଳକୁ ମୋ ପାଟିରୁ ବି ବେଳେ ଲାଳ ହେ ବାହାରି ଅଛି ପୁରା।
ଓହୋ ହେଲେ ଯାଇକି ଖାଇକି ଆସିଲୁ ଭଲ ଥିବ ଆଜ୍ଞା।
ହଁ ଏ ଏବେ ତ କଣ।
ଆ ଆଉ ଆଉ ଗୋଟେ ଆପଣ ଆପଣ ସେ ବେଲଗାଁ ବ୍ରିଜ ର ଗୋଟେ। ଗୋଟେ କଥା ଜାଣିଛନ୍ତି ମାନେ ଯୋଉ ବ୍ରିଜ ଟା ଅଛି ଆଉ ମ୍ ମାନେ ମାନେ ଗୋଟେ ଗୋଟେ ଲମ୍ବା ବ୍ରିଜ ଟା ଅଛି ଯୋଉଠି ବସ୍ ଗାଡି ଟ୍ରକ୍ ଗାଡି ଏମିତି ଗାଡି ଯାକ ଯାଉଛି। ଆଉ ସାଇଡ ରେ ଗୋଟେ ଭାଙ୍ଗିଲା ବ୍ରିଜ୍ ଅଛି ସେଠି। କୁ ବୁଲିବାକୁ ଯାଇ ଦେଲେ ସେ
ସେଇ ବ୍ରିଜ ମୁଁ ଦେଖିଛି ହେଲେ ମୁଁ ତାହା ବିଷୟ ରହସ୍ୟ। କଣ ଅଛି ମତେ ଟିକେ କହିଲେ।
ନା ରହସ୍ୟ ସେମିତି କିଛି ନାହିଁ ଗୋଟେ ବ୍ରିଜ ଟା ଭାଙ୍ଗି ଯାଉଥିଲା ତ ସେଟା ଯେତେ ଥର ଇଏ କଲେ ବି ନା ବ୍ରିଜ ଟା ରଖିଲେ ବି ରହୁନଥିଲା ତ ନେକ୍ସଟ ନୂଆ କରି ବ୍ରିଜ ତିଆରି କଲେ। ଆଉ ଗୋଟେ ଆଉ ଆଉ ଗୋଟେ ଆପଣ ସେଠର ଗୋଟେ। ବଢିଆ କଥା ଜାଣିଛନ୍ତି ମାନେ ଗୋଟେ ପଟେ ଦିଟା ଆପଣ ଦେଖିଥିବେ ବ୍ରିଜ ର ଦି ଦି ପଟରେ ଦିଟା ବ୍ରିଜ ଅଧା ଅଧା ଖଣ୍ଡିଆ ଖଣ୍ଡିଆ ରହିଯାଇଛି। ଆଉ ଗୋଟେ ସାଇଡ଼। ଗୋଟେ ସାଇଡ ଆମ ବଲାଙ୍ଗୀର ଡିଷ୍ଟ୍ରିକ୍ଟ ରହୁଛି ଆଉ ଗୋଟେ ସାଇଡ୍ କଳାହାଣ୍ଡି ଡିଷ୍ଟ୍ରିକ୍ଟ ରହୁଛି। ଆଇଞା ସେ ବ୍ରିଜଟା ମାନେ ସେ ଗୋଟେ ଦି ଦିଟା ଯୋଉ ପାହାଡ ଅଛି। ପାହାଡ଼।
ହଁ ହଁ ହଁ ହଁ ମାନେ କଣ କହିଲେ ସେପଟ ପାହାଡ। ମାନେ ବ୍ରିଜ୍ ସେପଟ ହଉଚି ପଳାହାଣ୍ଡି ବ୍ରିଜ୍ ଏପଟ ହଉଚି ବଲାଙ୍ଗିର। ନଦୀ ଟା ଗୋଟେ ବୋ ମାନେ ଗୋଟେ ରେଖା ଭଳିଆ ରହିଲା ଆଉ।
ସେଠି ଯଦି ନଦୀଟା ନଦୀଟା ତେଲ ନଦୀ ସେଇଟା।
ହଁ ତେଲ ନଦୀ ତେଲ ନଦୀ କାହିଁକି ନା ଏପଟେ ବି ନଦୀ ଯଉ ଯାଇଛିି ତେଲ ନଦୀ ପୁରା ଯାଇଛି।
ଆଜ୍ଞା ଆଜ୍ଞା।
ଖାଇଲ ନ ଯାଇକିନା ପୁଣି ମହାନଦୀରେ ମିଶି ଯେ
ହୁଁ ହୁଁ ହଁ ହଁ ଆପଣ କେବେ ଓଡିଶା ବାହାରେ ବୁଲାବୁଲି
ଓଡିଶା ବା ଥରେ ଯଦି ଯାଇଛି ସେଇ ହାଇଦ୍ରାବାଦ ଟିକେ ଯାଇଛି ଆଉ ଛୋଟ ଟାଇମ ରେ ଯାଇଥିଲି ଓଟି ଉଟି କଣ ଯାଇନି।
ଆଜ୍ଞା ଆପଣଙ୍କ ପଢ଼ାପଢ଼ି ସରିଗଲାଣି
ମୋର ପଢ଼ାପଢ଼ି ମୁ କେବେ ସରିଗଲାଣି ପଢାପଢ଼ି ପଢ଼ାପଢ଼ି ସରିଗଲାଣି ଯାହା ଛୋଟ ଟାଇମ ରେ ଓ ଓଟି ଉଟି ଯାଇ ଲେ ପୁରା ଏପଟେ ମୁଁ କହିବାକୁ ଗଲେ ବି ଆମର ହାଇଦ୍ରାବାଦ ବି ଯାଇଛି।
ଆଜ୍ଞା ଆଜ୍ଞା ବାହାରେ ତ ମୁଁ ସେମିତି ସେ ସେ ଯାଇନି ଆପଣ କେବେ ବିଶାଖାପାଟନମ ଯାଇଛନ୍ତି ବୁଲିବା ପାଇଁ
ହୁଁ ହଁ ବିଶାଖାପାଟନମ ସେମିତି କହିବାକୁ ଗଲେ ଯୋଉ ଯାଇଥିଲି ବିଶାଖାପାଟନମ ରେଲୱେ ଷ୍ଟେସନ ରେ ପାଖା ରଫଲି ମୁଁ ଦେଖିଛି ବେଶୀ ଏତେ ମୁଁ ଦେଖିନି ଯାଇଥିଲି ସୀମାଞ୍ଚଳ ଯାଇଥିଲି। ସୀମାଞ୍ଚଳ ଆମର ଯୋଉଅଛି। ହଁ ସିମାଞ୍ଚଳ ମନ୍ଦିର ମୁଁ ଯାଇଥିଲି। ସେପଟେ ଆ ଆପଣଙ୍କର କଣ କହିଲେ କି ନୃସିଂହନାଥ ମ ଯୋଉ ଠାକୁର ଅଛନ୍ତି। ତାଙ୍କର ମୂର୍ତ୍ତି ଟା ଅଛି ସେଇଠି ଆପଣ ସେ ଦର୍ଶନ କରିବେ ପଡିଆ ମାନେ ସେଇଠି କହିବାକୁ ଗ
ମୁଁ ଯା ଇଛି ଆଜ୍ଞା
ସିମାଞ୍ଚଳ ଯାଇଛନ୍ତି।
ଆଜ୍ଞା ଯାଇଛି ମାନେ
ସେଇଠି ଓଡିଆ ଲୋକ ବି ଟିକେ ଦେ ସେ ଗୋଟେ ବହୁତ ଅଧିକା ଟିକେ ମିଳେ ମିଳେ ପୁରା ଏଇଠି
ହଁ ହଁ ହଁ ମିଳନ୍ତି ସେଇଠି ସେଠି ଯେମିତି ତିରୁପତି ମନ୍ଦିରରେ ଭଗବାନଙ୍କୁ ମାନେ ନିଜର ଚୁଟି ଦିଆଯାଏ ସେମିତି ବି ସେ ସେଠି ମଧ୍ୟ ଚୁଟି ଦିଅନ୍ତି କହନ୍ତି ମୁଁ ବି ତ ଠିକ୍ ନାହିଁ ନା ମାତ୍ର ଯେବେ ମୁଁ ଯାଇଥିଲି ସେ ମାନେ ଯେମିତି ଶାଢ଼ୀ ସେ ପଟର ଏରିଆରେ ଯେମିତି ଶାଢ଼ୀ ପିନ୍ଧନ୍ତି। ମାନେ ଘିଅ କଲର ର ଶାଢୀ ସେମିତି ସେମିତି ଯାଇଥିଲୁ ଆମେ ସାଙ୍ଗମାନେ ଟିକେ ଯାଇଥିଲୁ ମିଶିକି ତ ଟିକେ ଏମତି ଶାଢ଼ୀ ପିନ୍ଧିକି ଯାଇଥିଲୁ ଆଜ୍ଞା।
ଏ ସିମାଞ୍ଚଳ ରେ । ସେଇଠି ଯୋଉ ଲାଇନ୍ ବାନ୍ଧିକି ଦେ ଦେଖିବେ ଅଲଗା ମନ୍ଦିର ଯିବେ ଯେ ଲାଇନ୍ ଫାଇନ୍ ଏତେ ବି ଦୂର ହୁଏ ଯେ ଦର୍ଶନ କରିବା ମାନେ ଟିକେ କଷ୍ଟକର ହେଇଯାଏ ମୁଁ ସେଇଥି ଗଲେ ସେଠି ତ ଲାଇନ ଫାଇନ ଯଦି ନଥିବ ଲାଇନ ରେ ଯିବେ ହେଲେ ବି ଦର୍ଶନ କରିବେ କଲେ ବି
ହଁ ସେଟା ବଢିଆ ବଢିଆ ଲାଗିଲା କାହିଁକିନା ଭଗବାନଙ୍କୁ-ଉ-ଉ ତମେ ମାନେ ଆପଣଙ୍କ ଇଚ୍ଛା ରେ ଦେଖିପାରିବି ଯେତେ ସମୟ ପାରିବେ ସେତେ ସମୟ କାହିଁକିନା ଯୋଉ-ଉ-ଉ ଲାଇନ ଟା ଏତେ ପ୍ରବଳ ଲାଗନ୍ତି ସେଠି। ଶନିବାର ରବିବାର ଛୁଟି ଦିନରେ ଆମେ। ଯାଇଥିଲୁ ଶନିବାର ଆଁ ଶନିବାର ଦିନ ସକାଳ ଠୁ ବାହାରି ଯାଇଥିଲୁ ଆଠଟାରେ ମନ୍ଦିର ପହଞ୍ଚିଥିଲୁ। ହେଲେ ଦର୍ଶନ ଆମେ ଦିଟା ନା ତିନିଟାରେ କରିଥିଲୁ।
ହଁ।
ହଁ। ମାନେ ଲାଇନ୍ ଲମ୍ବିକି ଲାଇନ ରେ ହିଁ ସେତେ ସମୟ ଚାଲି ଯାଇଥିଲା ଆଜ୍ଞା।
ହଁ ସେ ଲାଇନ୍ ହେଲେ ବି ମାନେ କଣ କହିଲି ଏତେ ଭିଡ ମାନେ ଗୁନ୍ଥାନ୍ତୁନି ଲାଇନ ଲାଇନ ଆସିବେ ଯାଇକି ହଁ ଟିକେ ଲେଟ ବି ଲାଗିବ। ହେଲେ ଦର୍ଶନଟେ କରିପାରିବେ ସେଇଟା ବି ସେଇଠି ଜିନିଷ ଆଉ ଆଉ ସେଇଠି। ଖାନା ପିନା ବି ଯେମତି ଆମ ଓ ଓଡ଼ିଶା ରେ ଯଦି କଲେ ବି ପାଖରେ ଭଲ ଖାଇବା ପିବା ଥିଲେ ଖାଇବା ପିଇବା ଟିକେ-କେ ମାନେ ମିଳିଆ ଟିକେ କଷ୍ଟକର ହେଇଯାଏ।
ହଁ ହଁ ମାନେ ସେପଟେ କଣ କି ସେଇଟା ହେଲା ଆନ୍ଧ୍ରପ୍ରଦେଶ ଏରିଆ। ତ ସେଆଡେ-ଡେ-ଡେ ବି ବିରିୟାନୀ ହିଁ ବେଶୀ ବନାଯାଏ। ହେଲେ ଯୋଉ ପ୍ରକାର ରାଗ-ଗ-ଗ ଯୋଉ ପ୍ର ରାଗ ଥଏ ନା ଆ ଆପଣଙ୍କ ଖାଇବା କଷ୍ଟ ବି ବହୁତ
କି ଅଛନ୍ତି ମ ମୋ ଦେ ଦେହରୁ ବି ଝାଳ ବାହାରିଯାଏ।
ହଁ ହଁ ହଁ ମସଲା ବହୁତ ଥାଏ। ହଁ ମୁଁ ଯେତେବେଳେ ଆନ୍ଧ୍ରା ବି ଏଡ। କରୁଥିଲି ତ ସେଇଠି ଏକ୍ଜାମ ଦବାକୁ ଯାଉଥିଲି ତ ସେଇଟା ହିଁ ଜାଣିଛି ସେଥିର ମାନେ କେମିତି କଣ ଏକ୍ସପିରିଏନ୍ସ ଜାଣିଛି।
ଆଜ୍ଞା ହଉ ଆଜ୍ଞା ହଉ-ଉ-ଉ। ପରେ ନହେଲେ ଆମେ କଥାବାର୍ତ୍ତା ହବା ଆଉ।
ଆଜ୍ଞା ଆଜ୍ଞା। ହଉ ରଖୁଛି ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ଆଜ୍ଞା।